ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ମୁଁ କହିଲି କଣ କରୁଛନ୍ତି?
ଏଇ ମୁଁ ବସିଛି ତମେ?
ହ୍ୟାଲୋ।
ହ୍ୟାଲୋ। ହଁ।
ହ୍ୟାଲୋ।
ଏବେ ଶୁଭିଲା କୁହନ୍ତୁ? ହ୍ୟାଲୋ ହଁ ହଁ।
ହ୍ୟାଲୋ।
ହଁ କୁହନ୍ତୁ କଣ?
ଏବେ ବସିଛି ତ ଆଉ। ତମେ?
ଓ ହ। ମୁଁ ଏଇଠି କରିଡରରେ ବୁଲଥିଲି ଆଉ। ଆଉ ଆଜି ଖାଇଛ କଣ?
ଭାତ, ଡାଲି, ତରକାରୀ ଆଉ ଦହି ବୁନ୍ଦି ଏମତି ଆଉ। ତମେ?
କଣ ଘରେ ରହୁଛ ନା ମେସରେ ନା କଣ?
ନ ନା ହାଷ୍ଟେଲରେ।
ହୁଁ। ହଁ ମୁଁ ଆଜି ଭାତ ଡାଲମା, ମିକ୍ସ ଭେଜ ଆଉ ପାମ୍ପଡ଼ ଏତିକି ଖାଇଥିଲି ଆଉ।
ଓହୋ। ବଢିଆ।
ଆଉ କୋଉ କଲେଜରେ ପଢୁଛ?
ମୁଁ ଗୋଟେ ୟୁନଭର୍ସିଟିରେ ଆଉ। ତମେ କଉଣ ପଢ଼ୁଛ ନା କଣ? ଖୋର୍ଦାରେ।
ହଉ ମୋର ପଢୁଛି ଶ ହଁ ପଢୁଛି ମାନେ ପିଜି କରୁଛି ଏବେ। ପିଜି କରୁଛି ଆଉ।
ହୁଁ। କୋଉଥିରେ ପିଜି କରୁଛ?
ଏଇ ଜୁଲୋଜି ଅନର୍ସ ରଖିଚି ପଢୁଛି ଆଉ। ଜୁଲୋଜି ଅନର୍ସ ନେଇଥିଲି ତ ପିଜି କରୁଚି।
ଆଛା ଆଛା।
ଆଉ ଆପଣ?
ଭଲ ହଁ ମୁଁ ସେ ବିଏସି ନର୍ସିଂ କରିଛି।
କଣ ପଢୁଛନ୍ତି?
ବି ଏ ସି ନର୍ସିଙ୍ଗ କରୁଚି।
କଉ ଇଅର ହେଲା?
ହଁ ମୋର ଏଇ ଫାଷ୍ଟଇୟର ହେଇଛି ଆଉ।
ଓ ହୋ ଶଇନି ଏବେ ହେଲା ଜଷ୍ଟ ଆଡ଼ମିଶନ।
ନାଇଁ ମ ହେଇ ଆସିଲାନି ଆମର ସେକେଣ୍ଡ ଇୟର ହବ ଆଉ।
ଓହୋ। ମୋର ସଇଲାଣି ମାନେ ଫାଷ୍ଟ ଇୟର ତ ସଇଲାଣି ସେକେଣ୍ଡ ଇୟର ପଢୁଚି ଆଉ ବ
ହୁଁ ହୁଁ।
ହେଲ କରୁଚି ଆଉ।
ଓହୋ।
ଆଉ ଆଜି ସନ୍ଧ୍ୟାବେଳୁ କଣ ଖାଇ
ସନ୍ଧ୍ୟାବେଳେ ସେଇ ମିକ୍ସଚର୍ ବିସ୍କୁିଟ୍ ଏମିତି।
ହୁଁ।
ତମେ
ଆଉ ତମେ ମୁଁ ଅଛି କି ଖାଇଥିଲି ମ୍ୟାଗି ଖାଇଥିଲି।
ଉଁ ହୁଁ।
ତମେ ଘରେ ରହୁଚ ହଷ୍ଟେଲ ରେ। ହଷ୍ଟେଲ ରେ ନା ହଁ ହଷ୍ଟେଲ ରେ ତମେ କହିଜ। ଆଉ ଘରୁକୁ ଯିବ
ଛୁଟି ହେଲେ ଯିବି। ଆଉ ତୁମକୁ ପଡ଼ିଆକୁ କଁ କଁ ଭଲ ଲାଗେ ପୁରୀ ଆମ ଘର।
ହଁ ମତେ ତ ପଢେଆ
ହୁଁ ହୁଁ ମାନେ ବହି ଛଡ଼ା ଆଉ କିଛି ପଢିଆବାକୁ ଭଲ ଲାଗେ।
ହଁ ଏମିତିଷ୍ଟୋରି ବୁକ୍ଲ ହେଲା ନ ହଲେ ହେଲା। ଏଗୁଡା ବି ପଢ଼ିବାକି ବହୁତ ଭଲ ଲାଗେ ଆଉ ତମକୁ?
ହୁଁ।
କମିକ୍ ଗୋଡ଼ା ଥାଏ କମିକ୍ ଗୋଡା ବି ଥାଏ ଆଉ ତମୁକୁ।
ମୋତେ ସେଇ ଷ୍ଟୋରି ବୁକ୍ ନୋଭେଲ୍ କମିକ୍ସ ଏଇ ସବୁ ଆଉ ଏମିତି ଯଉ କିଛି ରି ରିଲିଜନ ରେ ମାନେ ଠାକୁରଙ୍କର ଯୋଉ ବହି କିଛି। ହଁ ପାଠ ପଢ଼ିବାକୁ ବି ବହୁତ ଭଲ ଲାଗେ। ପାଠ ପଢେ ତ ବହୁତ କିଛି ଜାଣନ୍ତି ନା। ହାଲୋ। ହାଲୋ।
ଅଉ ଏ ଏକଜାମ ସରିଯି ନା ସରିନି
ଆ କଣ କହିଲେ।
ମୁ କହିଲ ତମ ସେମିଷ୍ଟାର ଏକଜାମ୍ସ ସରିନି।
ମୋର ହଁ ସରିଛି ନା।
ଅ ହ ରୋଷେଇ ଭଲ ଲାଗେ
ନାଁ। ଏବେ ଜଷ୍ଟ ସରୁଚି ତ ।
ଆଉ ତମେ କେତେ ଭାଇ ଭଉ
ଆମେ ଦି ଭଉଣୀ। ତମେ।
ମାନେ ତମ୍ ଆମେବି ସେମ୍ ଗୋଟେ ଭାଇ ଆଉ ଗୋଟେ ଭଉଣୀ। ଆମେ ଦି ଜଣ ଆଉ। ଆଉ ତମ ଘରେ କିଏ କିଏ ଅଛନ୍ତି ମାନେ ଜଏଣ୍ଟ ଫାମଲୀ ନା ଏମିତି।
ଆମେ ଜଏଣ୍ଟ ନୁହଁ ସେମିତି ଆମର ଗୋଟେ ଫାମାଲି ଆଉ। ତମର?
ନାଇଁ ଆମର ଜଏଣ୍ଟଲି ମୋ ଅଙ୍କଲ ମୁଁ ବାବା ମାମା ଭାଇ ଆଉ ମୁଁ।
ଉଁ ହ।
ଆଉ ଏଥରକ ରଜରେ କୋଉଠି ବୁଲିବାକୁ ଯାଇଥିଲ?
ଉଁ ହୁଁ?
ମୁଁ କହିଲି ଏଥର ରଜରେ କୁଆଡ଼େ ବୁଲିବାକୁ ଯାଇଥିଲ?
ନାଁ କୁଆଡ଼େ ଯାଇନେଇ ଘରେ ହିଁ ଥିଲି।
ଅହ।
ହୁଁ ତମେ?
ଆଉ ଆଉ ତାପରେ ମଝିରେ ଆମ ଏଣ୍ଟ୍ରାନ୍ସରେ
ହୁଁ। ଲ
ଏଁ ତୁ
ହଁ।
ଆଉ ମୁଭି ଯୋଉ ବି ହଁ କହିଲି ମୁଭି କଣ ଦେଖିବାକୁ ଭଲ ଲାଗେ ମୁଭି?
ହଁ ମୁଭି ଦେଖିବାକୁ ଭଲ ଲାଗେ।
ମାନେ କୋଉ ଟାଇପିର? ତ ଏବେ ଶୁବିଲା ନା?
ମୁଭି ମତେ ହଁ ହଁ।
ମୁଁ କହିଲି ମୁଭି କୋଉ ଟାଇପିର ରୋମାଣ୍ଟିକ, ହରର୍? ହେଲୋ।
ହଁ ମତେ କମେଡ଼ି ହଁ।
ହଁ କୁହ କମେଡି ଆଉ କୋଉ ଟାଇପିର?
କମେଡ଼ି ଆକ୍ସନ୍ ମୁଭି ଆଉ ମ୍ୟାଜିକାଲ୍ ମୁଭି। ହରର୍। ଏମତି ସବୁ ଆଉ।
ଅ ହଁ।
ତମୁକୁ?
ମତେ ପ୍ରାୟତଃ ହରର୍ ମୁଭି ହିଁ ପ
ଡର ଲାଗେନି? ହ୍ୟାଲୋ।
ତ
ହ୍ୟାଲୋ।
ମୁଁ କହିଲି ତମ ହଷ୍ଟେଲ ରୁମ୍ ରେ କେତେ ଜଣ ରହୁଚ?
ହଷ୍ଟେଲରେ ଆମେ ତିନି ଜଣ।
ଉଁ ଆଉ ସେମାନେ କଁ କରୁଚନ୍ତି? ମୁଁ କହିଲି ସେମାନେ କଁ କରୁଚନ୍ତି?
ସେମାନେ ବସଛନ୍ତି ଆଉ।
ଉଁ ହୁଁଁ।
ଆଏଁ ତମର କଁ ଷ୍ଟଡି ଟାଇମିଂ ନାହିଁ କି କିଛି?
ହଁ ଅଛି।
ରୁ ଗେତା
ଛଅଟା ରୁ ନଅଟା ଯାଏ।
ଅଁ ହଁ ତମର ମୁଁ ପଢୁନ ଯେ?
ହଁ ଆମେ ପଢ଼ୁଥୁଲୁ ଏବେ ଜଷ୍ଟ ବ୍ରେକ୍ ନେଇଚୁ ଆଉ।
ଆଉ ମାନ ମୋବାଇଲ ଗି ଆଲା ଅଛିିନା କଣ?
ହଁ ହଁ ମୋବାଇଲ ବି ଆଲାଉ ଅଛି ନା ନା ସେମିତି କିଛି ନାହିଁ।
ହଁ। ଆଉ ସେମାନେ ତମ ଦେହ କେମିତି ଅଛି?
ଦେହ ମୋର ଭଲ ଅଛି ତମର?
ହଁ ଭଲ ଅଛି ଆଉ ତମ ମେଟ୍ ମାନଙ୍କର?
ହଁ ସେମାନ କର ବି ଭୁଲ ଅଛି।
ଆଉ ମାମା ବାପାଙ୍କ ସହିତ କଥା ହେଇଚ ନା?
ହଁ କଥା ହେଇଚି।
ହୁଁ।
ହାଲୋ।
ହଁ ମମି ତାଙ୍କର ଦେହ ଭଲ ଅଛି?
ହଁ। ତାଙ୍କ ଦେହ ବି ବହୁତ୍ ବଢ଼ିଆ ଅଛି ଆମ ଘରୁ ସମସ୍ତେ ଠିକ୍ ଅଛନ୍ତି ତମର?
ହଁ ହଁ ମମି ବି ଭଲ ଅଛନ୍ତି। ଆଉ ଆଜି ତମ ରାଜ୍ ରେଡି ପୁରା।
ଡିନର୍ କରିବାକୁ ସେଇ ନଅଟା ହେଇଯିବ ଆଉ।
ଓଁ ହଁ ଆଜି ଖାଇବା କଣ ହେଇଥିବ
ଆଜି ଖାଇବା ହେଇଥିବ ସେଇ ମାତ୍ରରେ ଆଉ କିଛି ସିମ୍ପୁଲ୍ ଟେ କରିଥିବେ। ଆଚ୍ଛା ତୁମକୁ ତ ହରର ମୁଭି ଦେଖିବାକୁ ପସନ୍ଦ
ହଁ।
ହାଲୋ ହଁ ତ ଡର ଲାଗେନି?
କହୁନ।
ଡର ଲାଗେନି?
ନା ଡର ଲାଗିବ କାହିଁକି ମଜା ଆସେ ତା ଘରେ।
ଉୁଁ ହୁଁ।
ଆଉ ତମକୁ କୋଉ ମୁଭି ପସ୍ କଣ
ଉଁ। କ କହିଲ? ହାଲୋ। ହାଲୋ। ହାଲୋ।
କିଛି ଗୋଟେ ନା ପସନ୍ଦ
ହରଣ ମୁଭି ପ୍ରଥମେ। ତ ସମସ୍ତଙ୍କର ଫେବରେଟ୍ ହେଉଛି କାଞ୍ଚନା ମୁଭି ଆଉ
ପାଞ୍ଚରାରେ ତ ବହୁତ୍ ପାଟ୍ ଅଛି କଉ?
ହଁ ସେମିତି କିଛି ନା ମୋତେ ସବୁ ଭଲ ଲାଗେ ବେଶୀ କାଞ୍ଚନା ଟୁ ଟା ଭଲ ଲାଗେ। ହଁଉ ତ
ହାଲୋ।
ହାଲୋ।
ହଁ କୋଉ ପାଟ୍ ଟା?
ମତେ ସେମିତି ସବୁ ଭଲ ଲାଗେ ମାନେ ସେମିତି କିଛି ନାହିଁ ମୁଁ ବି ମାନେ। ସେଟା କମେଡ଼ି ବି ତ ମିକ୍ସ ଥିଲା ତ ଭଲ ଲାଗେ।
ଆ କାଞ୍ଚନ ମୁବିର ଅଛି ପା ପାର୍ଟ ଟୁ ପାର୍ଟ ଥ୍ରୀ ପାର୍ଟ ଫୋର ପାର୍ଟ ଫାଇପ ପାର୍ଟ ସିକ୍ସ। ଫିକ୍ସ ଯାକେ ଅଛି।
ନାଇଁ ମୁଁ ଏତେ ଦେଖିନି ପାର୍ଟ ଥ୍ରୀ ଯାଏ ହିଁ ଦେଖିଛି।
ଓହୋ।
ଆଉ ବାକି ଏତେ ହରର ମୁଭି ଦେଖିନି ହଲିଉଡ଼୍ ବାଲା ସେମିତି କିଛି କିଛି ଦେଖିଛି। କିନ୍ତୁ ନାଁ ଗୁଡ଼ାକ ଏତେ ମନ ନାହିଁ।
ହୁଁ ଆଉ ତମ ହଷ୍ଟେଲରେ ଖାଇବା ପିଇବା କେମିତି?
ହଁ ଭଲ ସବୁ।
ହଁ।
ପାଠପଢାବି ସବୁ ସବୁ ଠିକ୍ ଠାକ୍ ହିଁ ଚାଲିଛି। ତମର।
ମାନେ ଏଠି ଯେତିକି ତମେ ମାନେ ପଢିବ ହେଲା ସେଠ ତମର ମାନେ ମାର୍କ ଆସିବ ଇଏ ହବ ତମେ ଯେତିକି ପ୍ରାକ୍ଟିକାଲ ପା କି କଇବୁ ବୁଝିବ ଇଏ କରିବୁ।
ହୁଁ ହୁଁ।
ମ ଆଜି କ ଚା ନ ତାହଲେ ମାନେ ତମେ ଏକ୍ଜାମରେ ବି ଭଲ ହଛିବ କ କ୍ଵାଲିଫାଏ କରିପାରିବ।
ହୁଁ ହୁଁ ହୁଁ।
ଏମିତି ଆଉ। ଆଉ ତମେ ସୋଉଛ କେତବେଳେ ସବୁ।
ସେଇ ହେଇଯାଉଛି ଏଗାରଟା ତମର?